ହାଲୋ।
ହାଲୋ।
ଶୁଭ ସକାଳ।
ସୁଭ ସକାଳ କଣ କରୁଛନ୍ତି ଆପଣ? ନିତି କଣ ମାନେ ବସ ଆପଣ ଘରେ ବି ବସି ପାରନ୍ତି ବାହାରେ କାହିଁକି ବସୁଛନ୍ତି ଆପଣଙ୍କୁ ଖରା ହଉନି କି ସିଆଡେ? ଆଜି ଖରା ହଉନି?
ନା।
ମେଘ ମେଘ ପାଗ କରିଛି ନା କଣ?
ହଁ ହଁ।
ଅହଁ ଆମ ଆଡେ ଓ ଆମର ଯଉ ଖରା କୁହନି କୁହନି ଘରୁ ବାହାରକୁ ବାହାରକୁ ବାହାରି ହଉନି।
ଆଚ୍ଛା ଆଚ୍ଛା ହଁ।
ହଁ ଆପଣଙ୍କ ସିଆଡ଼େ ଆପଣଙ୍କ ଛାଇ ହଉଛି ତାହେଲେ।
ହଁ ମେଘ ପାଗ ଇମିତି କରି ରଖି ମୌସମ ଭଲ ରଖିଛି।
ତାହେଲେ ସୁଲୁ ସୁଲୁ ପବନଟା ହଉଥିବ ତାହେଲେ।
ହଁ।
ହ ହ ବଢିଆ ବଢିଆ ବଢିଆ ତ ଆପଣ ଯୋଉ ଉଁ ଏବେ ମତେ ଲାଗୁଛି ଯେ ଗୋଟେ ଗ୍ରୀଷ୍ମ ଋତୁ ସରିଯିବ ନା କେମିତି କଣ ଆପଣ ଜାଣିଛନ୍ତି ଏ ବିଷୟରେ କିଛି?
କଣ କହିଲେ?
ମାନେ ଯୋଉ ଖରା ଯୋଉ ହଉନି କି ନେ ଗ୍ରୀଷ୍ମ ଋତୁ ସରିଯିବ ବଧେ ନା ସେ ଦିନ ପରେ ବର୍ଷା ମଧ୍ୟ ଆରମ୍ଭ ହେଇଯିବ ନା।
ହଁ ଏବେ ଆଷାଢ ମାସ ଆସିଲା ନା। ଯେ ଭଗବାନ ରଥ କୁ ଯିବେ ତ ରଥ ରୁ ଯେତେବେଳେ ଯିବେ ବର୍ଷା ମାସ ଟା ଷ୍ଟାର୍ଟ ହେଇଯିବ।
ରଥଯାତ୍ରା ସମୟରେ କି? କେବେ କେବେ ରଥ ଯାତ୍ରା କେବେ ଆରମ୍ଭ ହଉଛି?
ଆଷାଢ ମାସରୁୁ ଷ୍ଟାର୍ଟ ହଉଛି।
ଦେଖନ୍ତୁ ଆଷାଢ ମାସରେ ଷ୍ଟାର୍ଟ ହେଉଛି ତ ନାଇଁ କି ମାନେ କେତେ ଦିନ? କେତେ ଦିନ ପରେ?
ହଁ ଏବେ ଗୋଟେ ପନ୍ଦର ଷୋହଳ ଦିନ ମତେ ଡେଟ ଏଜାଟଲି ମନ ନାହିଁ।
ଓକେ ଓହୋ କିନ୍ତୁ ଆଉ କେତେ ଦିନ ପରେ ଆରମ୍ଭ ହେଇଯିବ। ତା ନାଇଁ କି ମୋର ତ ବହୁତ ଇଚ୍ଛା ଟିକେ ଯାଇକି ପୁରୀ ମନ୍ଦିରକୁ ଯାଇକି ଜଗା କୁ ଦେଖିବି। ମୁଁ ଯାଇଥିଲି କିନ୍ତୁ କେବେ ରଥଯାତ୍ରା ସମୟରେ ଯାଇନି କାହିଁକିନା ବହୁତ ଗଳି ଥାନ୍ତି ତ ଦେଖି ହୁଏନି ମାନେ ଦେଖି ତ ହୁଏ କିନ୍ତୁ ବହୁତ ଗହଳି ଥାଆନ୍ତି ତ ମୁଁ ଯାଇନି ଆପଣ କେବେ ଯାଇଛନ୍ତି ପୁରୀ ମନ୍ଦିର?
ପୁରୀ ମନ୍ଦିର ଯାଇଛି ଯେତେବେଳେ ରଥଯାତ୍ରା ସମୟ ମୁଁ ଏଇଡା ସବୁ ଯାଇନି ଆପଣ ନବକ ଳ ବିଷୟରେ କଣ ଜାଣିଛନ୍ତି?
ନା ମୁଁ କିଛି ବି ଜାଣିନି ଆପଣ ବି ଜାଣିଛନ୍ତି ଆପଣ କହିପାରନ୍ତି ମୋତେ।
ହଁ ନବକଳବର ବେଶ ବାର ବର୍ଷକୁ ଥରେ ହୁଏ ଜଗନ୍ନାଥଙ୍କ ମନ୍ଦିରରେ ନବକଳବର ନବକଳବର ନଭକଳବର ବେସନ ନଭକଳବର। ମାନେ ଯେ ଭଗବାନଙ୍କର ମୂର୍ତ୍ତି ହେଲା ଯୋଉ ମୂର୍ତ୍ତିରେ ଗୋଟେ ଆତ୍ମା ଥାଏ ତ ନୂଆ ମୂର୍ତ୍ତି ବନେଇବା ପାଇଁ ଅନ୍ୟ ମୂର୍ତ୍ତି ତି ସହିତ ତାଙ୍କ ଆତ୍ମା କୁ ଯୋଡ ଯାଏ ହେଲା ତ ଯୋଉ ନୂଆ ମୂର୍ତି ଯୋଉ ପୁରୁଣା ମୂର୍ତ୍ତି ଥିବ ସେଇଟାକୁ ମାନେ ତାଙ୍କର ସେଟେ କଣ ଗୋଟେ ମାନେ ଫଟୋ କଣ କରିକି ସେ ସବୁ ମୁଁ ଜାଣିନି ଅଧିକ କିଛି କିଛି ପୂଜା ବିଧି କରିକି ସେଟାକୁ ଅ ମାନେ ରଖାଯାଏ ତାପରେ ଏ ନୂଆ ମୂର୍ତ୍ତି ମିଶାଯାଏ ଯୋଉ ଜଗନ୍ନାଥଙ୍କର ବାର ବର୍ଷ
ମାନେ ମାନେ ଯୋଉ ମୂର୍ତ୍ତି ଯୋଉ ଅଛି ଭଗବାନଙ୍କର ସେ ମୂର୍ତ୍ତି ପରିବର୍ତ୍ତନ ବ ସେ କହୁଛି
ହଁ ନୂଆ
ମାନେ ସେ ପୁରୁଣା ପୁରୁଣା ମୂତି ଅଛି ସେଇଠୁ ସେ ଆତ୍ମା କାଢ଼ିକି ନୂଆ ମୂର୍ତ୍ତିରେ ରଖାଯାଇଛି। ସେଇା କହୁଛନ୍ତି ଆପଣ ଓ ସେଇଟା ସେଇଟା ନଅ ବର୍ଷ ଥରେ ହୁଏ।
ନାଇଁ ବାର ବର୍ଷକୁ ଥରେ ହୁଏ।
ବାର ବର୍ଷର ଥର ହୁଏ ଏବେ ସେଇଟା ଅଛି ନା କଣ?
ଏବେ ନୁହଁ ଏବେ ବାର ବର୍ଷ ପୂର୍ବରୁ ହେଇଯାଇଛି।
ହ ମାନେ ଏବେ ଅ ନାଇଁ ଆପଣ ସେ ଆପଣ ସେ ଜିନିଷ କହିଲେ ତ ଲାଗିଲା ଏବେ ବୋଧେ ଏଇ ବର୍ଷ ସେ ଜିନିଷ ଅଛି ତାହେଲେ ସେମତି ଲାଗିଲା ଓହୋ ଏବେ ତ ସୁ ନା କଣ ଗଲା ବୋଧେ ପାଖାପାଖି ମୋତେ ସେମିତି ଯେତିକି ମୋତେ ମନେ ପଡ଼ୁଅଛି।
ରଥଯାତ୍ରାର ଦଶ ଦିନ ପରେ ସୁନାବେଶ ହୁଏ।
ଓ ପରେ ହୁଏ କି ଏବେ ଗୋଟେ କଣ ଗଲାନି?
ଏବେ ଏବେ ସ୍ଥାନ ପୂର୍ଣ୍ଣିମା ଗଲା।
ହଁ ସ୍ନାନ ପୂର୍ଣ୍ଣିମା ମାନେ ଭଗବାନ ଗାଧାନ୍ତି।
ହଁ।
ସେଆ ନା କଣ?
ହୁଁ ହୁଁ। ଯୋଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି ତାଙ୍କ ତିନି ଜଣ ଭ ଭାଇ ଭଉଣୀ ଯୋଉ ସ୍ନାନ ପୂର୍ଣିମା କରନ୍ତି। ତ ଘିଅ ଏଇ ଯୋଉ ଅ କଣ ଅମୃତ ସବୁ ଏମିତି କରିକି କି କଣ ଗାଧାନ୍ତି ମୁଁ ଶୁଣିଚି କେବେ ଯାଇକି ଦେଖିନି ବି ମୁଁ ବି।
ହଁ ଆଜିକାଲି ତ ସବୁତିକି ଟିଭି ଫିଭି ଅଛି ସବୁ ଦେଖାଯିବ।
ହଁ ନାଇଁ ନାଇଁ ଏ ଜି ଆପଣ ଦେଖନ୍ତୁ ଯେତେବେଳେ ନି ଯିଏ ନ ଯାଇ ଦେଖିଚନ୍ତି ନା ସେଇଟା କିଛି ଭଲ ଲାଗିବନି ଆପଣଙ୍କୁ ଦେଖିଲେ ହିଁ ଭଲ ଲାଗିବ।
ଆପଣ କଣ କହୁଚନ୍ତି ନା ଯଦି ଗଲେ ଦେଖିଲେ ଭଲ ଲାଗିବ କିନ୍ତୁ ମୁଁ କହୁଚି ଜାଣିବା ପାଇଁ ମାନେ ଜାଣିହବ ମାନେ ଟିଭି ରେ ଦେଖିଲେ ନା ଜାଣି ହେବ ଯେ କଣ କଣ କରାହଉଚି। କିନ୍ତୁ ଜଗା ଦର୍ଶନ ନିଜ ନିଜ ଆଖି ଦେଖିବାଟା ବହୁତ ମାନେ ଭାଗ୍ୟର କଥା। କହୁନାହାନ୍ତି କି ଜଗା ର ଡୋରି ଲାଗିଛି। ସେମିତି ନା କଣ ଏବେ ଯେ ମୁଁ ଥରେ ଯାଇଥିଲି। ଏବେ ମୁଁ ଯେତେବେଳେ ରହୁଥିଲି ଭୁବନେଶ୍ୱରରେ ମୁଁ ରହୁଥିଲି। ଠିକ ଅଛି ତ ମୁଁ ଆମେ ସାଙ୍ଗସାଥି ମାନେ ଯେତେବେଳେ ଯୋଜନା କରୁ ଆମେ ବହୁତ ଥ ଯାଉ ଛଅ ଥର ସାତ ଥର ଆମେ ଯାଇଚୁ ମାନେ ବରୁଷ ଥିଲା ସମୟରେ। ମୁଁ ବହୁତ ଥର ଯାଇଚି ଠିକ୍ ଅଛି ପୁରୀ କିନ୍ତୁ ଯେତେବେଳେ ମୁଁ ଭୁବନେଶ୍ୱରରେ ଛାଡ଼ିଦେଲି। ଆଉ ମୋ ଛଅ ସାତ ବର୍ଷ ହେଲା ମୁଁ ଯାଇନଥିଲି କୁଆଡେ ପୁରୀ ଠିକ୍ ଅଛି ହଁ। ଥିଲେ ହଠାତ୍ ଦିନେ କଣ ହେଲା ଆମ ସାଙ୍ଗ ମାନେ ଆସିଲେ ମୋର ଅଲଗା ଅଚ ରହୁ ସାଙ୍ଗ ନ ଆସିଲେ କହିଲେ ଚାଲ ପୁରି ଯିବା ତ ମୋର ଯୋଜନା ନଥିଲା କିଛି। ମୁଁ ଭାବିିନଥିଲି କିଛି ମୁଁ କିଛି ନଥିଲା ତମ କହିଲେ ଚାଲ ଯିବା। ଆଉ ଭାରି ପଡିଲି ତ ସେଦିନ ମତେ ଲାଗିଲେ ନାଇଁ ଜଗା ଡୋରି ଲାଗିଲେ ହିଁ ଲୋକ ଜାଣନ୍ତି। ବୁଝିପାରୁଚନ୍ତି ମ ମର ଯୋ ଯୋଜନା ନଥିଲା ମୁଁ କିଛି ଯୋଜନା ପିଲା କିଛି ନଥିଲା ସେମିତି ଆମେ ଗଲୁ ହଁ। ହଁ ସେଇ ଜିନିଷ ତ ସେମିତି ହେଇଗଲା ମାନେ ଯୋଜନା ଟା ତ ଆମେ ଯେଉଁ ଯାଇଥିଲୁ ଆମେ ଗଲୁ ଦୁଇ ଚକିଆ ବାହାନରେ ସବୁ ଯାଇଥିଲୁ ଆମେ। ଚାରି ପାଞ୍ଚ ଜଣ ସାଙ୍ଗ ମିଶିକି ଠିକ୍ ଅଛି। ତ ଯାଉ ଆମେ ମାନେ ବହୁତ ଆମେ ସେ ଜିନିଷ କଲି କଲୁ ଆମେ ପୁରୀ ଗଲା ଆମେ ସବୁ ଗୋଲ ନା ଦି ତିନ ଟା କେ ବାହାନରେ ଗଲ ନା ତ ପ୍ରକାରର ଯଉଁ ଦୃଶ୍ୟ ମାନେ ମନୋରମ ମାନେ ସେମିତି ପାଗ ବି ମାନେ ଭଲ କରିଥିଲା। ହେଲା ରାସ୍ତା ର ଦୃଶ୍ୟ ବି ବହୁତ ଭଲ ଥିଲା ତ ଆମେ ସେ ଜିନିଷ ଉପଭୋଗ କରି କରି ଆମେ ଗଲୁ। ଆପଣ ଯାଇଚନ୍ତି ପୁରୀ ପରା।
ବହୁତ ଥର ମୁଁ ସଂକ୍ରାନ୍ତି ସଂକ୍ରାନ୍ତି ଯାଇ ଥାଏ, ଯେତେବେଳେ ମୁଁ ଛୋଟ ଥିଲି ମୋ ବାବା ମତେ ସଂକ୍ରାନ୍ତି ସଂକ୍ରାନ୍ତି ନେଇକି ଯାଆନ୍ତି ପ୍ରତ୍ୟେକ ସଂକ୍ରାନ୍ତି ମାନେ ମାସକୁ ଥରେ ଯାଏ ମୁ।
ତାହେଲେ ଏବେ ଆଉ ଯାଇନାହାନ୍ତି ଆପଣ ବହୁତ
ଏବେ ମୁଁ ଆ ଏବେ ମୁଁ ଦି ତିନି ମାସ ତଳେ ଯାଇଥିଲି।
ଓହୋ ଆପଣ ଗଲେ କେମିତି ଜାଆନ୍ତି?
ହଁ କେବେ ଟ୍ରେନ ରେ ଯାଏ। କେବେ ଯଦି ସାଙ୍ଗସାଥି ହୁଅନ୍ତି ତ କାର ରେ ଯାଏ।
ଅ ହଁ ମାନେ ଆପଣ କହୁଛନ୍ତି ଆପଣ ରେଳ ରେଳ ଗାଡିରେ ଯାଆନ୍ତି ନହେଲେ ଚାରି ଚାରିଆ ବାହାନରେ ଯାଆନ୍ତି। ସେୟା ନା ହ। ହଁ କିନ୍ତୁ ଏବେ ଆମେ ବି ସେ ଜିନିଷ ଠିକ ଅଛି କିନ୍ତୁ ଏବେ ଯାଇଥିଲୁ ଆମେ ଦୁଇ ଚକିଆ ଗା ଜାନ ରେ ତ ସେଇଟା ସାଙ୍ଗସଥିୀ ମାନେ ଯେଉଁ ଯିବେ ବୁଝିପାରୁ ମଜା ଲାଗିବ ନା କଥା ହେଇ ଯିବେ। ଆଉ ଆମେ ଯାଇଥିଲୁ ବାରମ୍ପୁରରୁ ଠିକ୍ ଅଛି ତ ଆମେ ଯେଉ ଆସି ସେଠି ଯାଇଥିଲୁ ସେଇଠି ଚିଲିକା ପଡ଼େ ଠିକ୍ ଅଛି ତ ଚିଲିକା ନା ଆପଣ ଯାଇପାରିବେନି ମାନେ ଦିଟ ର ରାସ୍ତା ଥାଏ ବ୍ରହ୍ମପୁର ଭୁବନେଶ୍ଵର ଯିବା ପାଇଁ। ହେଲା ଗଟା ସମୁଦ୍ର ଡିକି ଯିବାକୁ ପଡିବ। ବୁଝିପାରିଲେ ସମୁଦ୍ର ଆପଣଙ୍କୁ ନେଇକି ଯକୁ ପଡିବ ତ ସେ ସମୁଦ୍ର ହେପ ପାଇଁ ନାଇଁ ଆପଣ ଦିକି ବାହାନକୁ ତାଙ୍କେ ରଖିଦେବେ କ କନ୍ତି ଡଙ୍ଗାରେ ତାପରେ ସେମାନେ ସେଟା ଗୋଟେ ହ ସେଇଟା ଗୋଟେ ଗୋଟେ ଖଣ୍ଟା ସେମାନେ ଯିବେ ମାନେ ସେମିତି ଡଙ୍ଗା ଡଙ୍ଗାରେ ଆପଣ ଅଧଘଣ୍ଟା ଯିବେ ତାପରେ ଆରପାରିରେ ପହଞ୍ଚିଲା ପରେ ଆପଣ ଆଉଥରେ ଆପଣଙ୍କର ଦୁଇ ଚକିଆ ବାହନ କାଢ଼ିକି ଆପଣ ଯାଇପାରିବେ
ଆଚ୍ଛା ଆଚ୍ଛା।
ସେ ସେ ଦୃଶ୍ୟ ବି ଆପଣ ଉପଭୋଗ କରିପାରିବେ ମାନେ ଯଦି ଆପଣ ଦୁଇ ଚକି ବାହାନରେ ଯିବେ ତ ମଝି ସମୁଦ୍ର ମାନେ ଉପଭୋଗ କରି ଯିବେ ଡଙ୍ଗାରେ
ଆଚ୍ଛା।
ହଁ ସେମିତି ଗଲୁ ତାପରେ ଆମେ ପହଞ୍ଚିଲୁ କୋଉଠି? ପୁରୀରେ ପହଞ୍ଚିଲୁ ପହଞ୍ଚି ପହଞ୍ଚି ସନ୍ଧ୍ୟା ହେଇଯାଇଥିଲା। କିନ୍ତୁ ମୁଁ ଭାବୁଛି ସକାଳେ ମୁଁ କେବେ ଦର୍ଶନ କରିନି ଭୋରରୁ ତ ମୁଁ ଭାବୁଛି କେବେ ଗୋଟେ ସୁଯୋଗ ମିଳୁନା ଭୋରୁ ସକାଳୁ ଭୋରରୁ ଦର୍ଶନ କରିବା ପାଇଁ ଚାହିଁବି ମୁଁ କାହିଁକି ନା ଆମ ଯେତେବେଳେ ଯାଇଛ ରାତିରେ ବି ଭଲ କାହିଁକି ନା ରାତିରେ ଯଦି ଆପଣ ଦଶଟା ସମୟ ଯାଆନ୍ତି ତାହେଲେ
ମୁଁ ବି ଯୋଉ ଏବେ ଯାଇଥିଲି ମୁଁ ଏଗାରଟା ପରେ ହିଁ ଦର୍ଶନ କରିଥିଲି
ସେତେବେଳେ ଏଗାରଟା ପରେ ମାନେ ସେ ସମୟରେ କଣ କଣ ସେ କହୁନାହାନ୍ତି ଲୋକ ଟିକେ କମ୍ ଥାଆନ୍ତି ଆଉ ଟିକ ଥାଆନ୍ତି ମ
ନାଇଁ ଆପଣ ଭୁଲ ଭାବୁଛନ୍ତି ରାତ୍ର ସମୟରେ ବହୁତ ଭିଡ ଥାଏ।
ହଁ ଆଙ୍କା ନା ନାଇଁ ନାଇଁ ନାଇଁ ନାଇଁ ନାଇଁ ଦିନବେେଳେକୁ ତ ଆଉ ଭିଡ ଥାଏ ଦିନବେଳେ ଯୋ ମାନେ ଯୋଉ ପ୍ରଥମ ଯେଉଁ ଆରମ୍ଭ ଯେଉଁ କଣ କହୁନାହାନ୍ତି ଆରମ୍ଭ ଗେଟ୍ ନା ବହୁତ ଲୋକମାନେ ଥାନ୍ତି କି ରାତିରେ ସେ ଲୋକମାନେ ନଥାନ୍ତି ଆରମ୍ଭ ହେଯାଇ ଯାହାଥାନ୍ତି ଭିତରେ ଥାନ୍ତି ହଁ ହଁ ଯହା ଭିତରେ ଥାଆନ୍ତା ଭିତରେ ଗଲୁ ତାପରେ ଆମେ ଦେବଙ୍କ ଦର୍ଶନ କଲୁ ସେଠି ଯୋଉ ଭିଡ କହୁନାହାନ୍ତି ମାନେ ଆପଣ ନା ନିଜେ ନିଜେ ପଳେଇବେ ସେ ଜଗା ପାଖକୁ
ହଁ।
ହଁ ଆପଣ ନିଜେ ନିଜେ ଜଗା ପାଖକୁ ପଳାଇବେ ଠିକ୍ ଅଛି ମ ସେକି ସେଠି ଭିଡ଼ ଥାଆନ୍ତି ତାପରେ ହଁ ତାପରେ ଆମେ ଆସି ଆସିଲୁ ପ୍ରସାଦ ଖାଇଲୁ ଆଉ ପ୍ରସାଦ ଖାଇଛୁ ନିି ଯାଇ ଯାଇକି ସେଇଠି ପ୍ରସାଦ ଖାଇ ପ୍ରସାଦ ଖାଇଛନ୍ତି ଆପଣ ବଉଜ ମ କଥା କଣ ହବ?
ହଁ କୁହନ୍ତୁ!
ହଁ ମୁଁ କହିଲି ଆପଣ ସେଠି ଖାଇଛନ୍ତି ପ୍ରସାଦ ଖାଇଛନ୍ତି?
ହଁ ଖାଇଛି ଖାଇଛି।
ହଁ ହଁ ସେଠି ଆପଣ ଜଗାଦର୍ଶନ ପଡିଲା ପରେ ସେଠି ଯାଇକି ପ୍ରସାଦ ଖାଇବା ଖାଇଲୁ ମିଶିକି ସବୁ ସାଙ୍ଗସାଥିମାନେ ମାନେ ପେଟ ପୁରା ତ କମ ଖାଇନୁ ଆମେ ଆମେ ଖାଲି ଜାଣିବା ଚାହିଁଲୁ ସେ ଯେଉଁ ଭୋଗ କେମିତି ସେମିତି ଖାଇଲୁ ବହୁତ ଭଲ ଲାଗିଲା ହଁ କି ନାଇଁ? ଆପଣ ଖାଇଛନ୍ତି କି ନାଇଁ?
ପତର ଖାଇଛି।
ହଁ ଯେତେ ପ୍ରକାର ମାନେ ଦଉଛନ୍ତି ନା ବହୁତ ଭଲ ଲାଗେ। ଜିନିଷ ଆପଣ ଜାଣିଛନ୍ତି ଆମର ସବୁଠୁ ଦୁନିଆର ସବୁଠୁ ବଡ଼ ରୋଷେଇ ହେଉଛି ଆମ ଜଗନ୍ନାଥ ମନ୍ଦିର ମାନେ ବଡ଼ ରୋଷେଇ ଘର ମ ଏତେ ଜଣ ଏତେ ଜଣ ସେ ହୁଏ ସେଠୁ ଯାଏ ସେଠି ପରେ ହଁ ସେମିତି ଗଲା ପରେ ଆମେ ବାହାରକୁ ଗଲୁ। ତାପରେ ମିଠା କୁଟା ସବୁ ମିଠା ଫିଟା ନଁ ରୋଷେଇ ଘରେ ତ ମୁଁ ଦେଖିବା ସୁଯୋଗ ମିଳିନି ମୋତେ। ସେଠି ଯାଇକି ଦେଖି ହୁଏ କି? ଓହୋ ନାଇଁ ମୁଁ ତ ଦେଖିନି ରୋଷେଇ ଘର କିନ୍ତୁ ଜାଣିଛି ଯେ ନାଇଁ ବହୁତ ବହୁତ ବଡ ଆରେଞ୍ଜମେଣ୍ଟ ମାନେ ବହୁତ ବଡ କିଛି ହୁଏ କାହିଁକି ନା ତ ଆଉଥରେ
ଆପଣ ଏଇଟା ବି ଜାଣିଛ ନା ନାଇଁ ସାତ ଟା ଥାଳି ଉପରୁ ଉପରୁ ହିଁ ରହିବ ଭାତର
ମାନେ ଭାତ ସାତଟା ଉପରୁ ଉପରୁ ରହିବ। ହଁ ସେ ଶୁଣିଛି ମୁଁ ନା ଏମିତି କଣ ଏମତି ଖାଲି ତା ବାଷ୍ପରେ ହଁ।
ତଳରୁ ତଳରୁ ଭାତ ଭାତ ଯୋଉ ହେଇନଥିବ ଉପରୁ ଫାଷ୍ଟ ଭାତ ହେଇ ହେଇ ଆସିବ ମାନେ ପୁରା ଉପରରୁ ତାପରେ ତଳୁ ତଳୁ ତାପରେ ଭାତ ହେଇ ଆସିବ ହଁ।
ମୋରେ ଆଶ୍ଚର୍ଯ୍ୟ କଥା ନା ହେଇଟ ଗୋଟେ ଆଶ୍ଚର୍ଯ୍ୟ ନାହିଁ ଅଲୋକି ଅଲୋକିକ। କଥା ଯେ ନାଇଁ ଆମେ ଯଦି ଜାଣିଛୁ ତ ତଳୁ ହବା କଥା ଉପରୁ ହବା କଥା ନାହିଁ କିନ୍ତୁ ଏଇଠି ଏମିତି ହେଇଚି ଉପରୁ ହେଇ ତଳକୁ ହବ ନା କଣ? ଉଁ ହଁ ସେଟା ଯ ସତରେ ଆଉ
ହୁଁ ସାତଟା ସାତଟା ତ ଫାଷ୍ଟ ଉପରରୁ ହିଁ ହବ ଉପରୁ ତେଳୁ ତଳୁ ତଳୁ ତଳୁ ଆସି ସିବ ପୁରା ଯୋଉ ଚୁଲି ଯୋଉ ପାଖରେ ଲାଗିଥିବ ସେଟା ପୁରା ଲାଷ୍ଟରେ ହୁଏ।
ସଭା ଶେଷରେ ହୁଏ ନା। ଯାହା ହଁ ଯାହା ହଁ ଯାହା ଜଗାଙ୍କର ସେୟା ଆଉ ନା କଣ? ଆଶୀର୍ବାଦ ତ ଆଉ ଗୋଟେ ଶୁଣି ମୁଁ ଆଉ ଗୋଟେ ଶୁଣିଛି ମୁଁ ସେ ଯୋଉ ଯୋଉ ଥାଏ ପତାକା ନଥାଏ ତାଙ୍କ ଯୋଉବ ହଁ ମାନେ ଯୋଉଆରେ ପବନ ହୁଏ ତା ବିପ ପରି ବିପରୀତ ଦିଗରେ ମାନେ ଯାଏ କାହିକିନା ସେ ଆପଣ ଜାଣିଛନ୍ତି ସେ ବିଷୟରେ ହଁ ହଁ ସେମାନେ ହଁ ହଁ ହଁ ହଁ ହଁ। ବାନା କେତୁ ନାହିଁ ମାନେ ଯେତେବେଳେ ବାନା ଉଡୁଥାଏ ତ ମୁଁ ଦେଖିଛି ହଁ ମୁଁ ଦେଖୁ ଦେଖି
ଆପଣ କେବେ ସନ୍ଧ୍ୟା ଟାଇମ ରେ ଯାଆନ୍ତୁ ଯେତେବେଳେ ପାଞ୍ଚଟା ଛଡା ହେଇଥିବ ହେଲା। ଆପଣ ଦର୍ଶନ କରିଦେବେ ତାପରେ ଇଭିନିଂ ସନ୍ଧ୍ୟା ଟାଇମ ରେ ଛଅଟା ସାତଟାରେ ଆ ଯେବେବି ଚେଞ୍ଜ ହୁଏ ତ ଆପଣ ବସିବେ ଗୋଟେ ଲୋକ ଦେଖିବେ ପୁରା ଉପରୁ ଉପରୁ ଉପରୁ ଉପରୁ ଯିବେ ପୁରା ମନ୍ଦିର ପୁରା ଉପରକୁ ଯିବେ ତାପରେ ତା ହାତରେ ପତିତ ପବନ ଥିବ ସେ ଯୋଉ ବାନା କହୁଛନ୍ତି ପ୍ରତୁ ପବନ ସେଟା ସେଟା ପରିବର୍ତ୍ତନ କରିବେ କରିବେ ତାପରେ ମଣିମାଙ୍କୁ
ମାନେ ସବୁଦିନ ହୁଏ କି ସେ ଏଇ ଜିନିଷ?
କଣ କଣ? ହଁ ସବୁ ପ୍ରତ୍ୟେକ ଦିନ ହୁଏ ଏମିତି କି ଝଡ଼, ପବନ ଯାହା ହଁ ଝଡ଼ ପବନ ହେଲେ ବି ସେଇଟା ଚେଞ୍ଜ ହବ।
ଆପଣ ଗୋଟେ ଜାଣିଛନ୍ତି ଆପଣ ବି ଚାହିଁଲେ ସେ ଉପରକୁ ମାନେ ଆପଣ ନିଜ ବାନା ସେ ଲଗେଇ ପାରିବେ ମାନେ ତାଙ୍କୁ କହିକିନା। କେତେ ଦେବାକୁ ପଡ଼େ ପଇସା ପତ୍ର।